ହଁ ଆପଣଙ୍କୁ ଭଏସ କ୍ଲିୟର ଶୁଣାଉଛି ତ।
ହଁ ମୋର
ହଁ ଠିକ ସେ ଶୁଣ ଅଛି।
ଆଛା କଣ କରୁଥିଲ ଏବେ?
ହୁଁଁ ଏଇଠି ଶୋଇକି ଉଠିଲି ତ ଟିକେ ମୁଫ ଧୋଇକି ବ୍ରଶ କରିନି କିନ୍ତୁ ଏ ଟିକେ ବସିଛି ଆଉ ହଁ ମୁଁ କହିଲି ଟିକେ କଥା ହେଇଯିବେ ତାପରେ କାମ ସାରିବି ଆଉ।
ଓହୋ ଆଉ ଆଜିର ଦିନର କଣ ସବୁ ଇଏ କେଉଁଠି ଯିବ କଣ କରିବ।
ଆଜି ତ ମାନେ ଆଜି କଲେଜ ଟା ଛୁଟି ଅଛି ତ। ମାନେ ବେଶୀ ଆଉ ପ୍ରେସର ନହିଁ ନହେଲେ କଲେଜ ଥିଲା ବେଳେ ପୁରା ଦିନଟା ହିଁ ସେଇଠି ସରିଯାଏ। ତ ଆଜି ମୋର ମୋର ଆଜି ମେନ ଲକ୍ଷ୍ୟ ଟିକେ କାମଡା ଜଲଦି ଜଲ୍ଦି ସାରିବା ବହୁତ ସାରା ପଡିଯାଇଛି ତ ତ ସେ ସବୁ ଟିକେ ଯେ ଟିକେ ବୁଲାବୁଲି ତ ସେମିତି କିଛି ନାହିଁ ତ ଭାବିଛି ଦିନ ବେଳା ସା ଦେବି ତାପରେ ମାନେ ଆଉ ଯାହା ପଢାପଢି ଏବେ କଲେଜ ଖୋଲିଲାଣି ତ ନୂଆ ନୂଆ ନୋଟ ରେ ସବୁ ଅ ରେ ଲେଖୁଥିଲି ତ ସେଗୁା ସବୁିକ
ସବୁ ଗୋଟେ ଆଉଥରେ ଭଲ କପିକି ଉଠେଇବ ନୂଆ ଖାତାକୁ
ଆ ଆଜ୍ଞା ହଁ ହଁ ତ ଏମିତି ଛୋଟ ଛୋଟ କାମ ଅଛି। ଆଉ ନହେଲେ ଆଉ ବେଶୀ କିଛି ନାହିଁ। ଆଜ୍ଞା।
ଆଉ ସାଙ୍ଗ ମାନଙ୍କ ସହିତ କେମିତି ମାନେ ଭଲ ଲାଗେ ଟାଇମ କାଟିବା ପାଇଁ ନା ନାଇଁ
ହଁ ମାନେ ମୋର ତ ସବୁବେଳେ ମାନେ ଟିକେ ଯାହା ଯୁଆଡେ ଯାଇଥିବି। ଟିକେ ଗୋଟେ ସାଙ୍ଗ ମୋର ଗୋଟେ ଭଲ ସାଙ୍ଗ ଅଛି ତ ତା ସହିତ ର ପୁର ଭଲ ତାଲେ ସହିତ ସବୁବେଳେ ସିଏ ମୋର ଇଭେନ୍ ଆରେ ମୋ ସାଙ୍ଗ ହ ମାନେ ମିଶିଲେ ତ ଆମର ଯେ ତମେ ମିଶିକି ପାଠ ପଢ କର ଯେଳେ ସାେ ଏତିକି କମ୍ପ୍ଲିଟ କରିବୁ ତ ମିଶିକି କମ୍ପ୍ଟ କରିବୁ ତାପରେ ଏନ୍ ଆମେ ଯାହା ମାନେ ମାନେ ସାରିବାର ଅଛି ସବୁ ଏତିକି ଭିତରେଟା ଭିତରେ ସାରିବାର ଅଛି ତମେ ଦି ଜଣ ମିଶିକି ପଢ ମିଶିକ ସାର ଏଇଭଳି ଆମର
ଯା ହ ଭଲ ଭଲ ସେମିତି ସାଙ୍ଗ ହେଇକି ପଢିଲେ ବି ମାନେ ଆଚୁଲି ଟିକେ ଆହୁରି ଇଚ୍ଛା ଟା ବଢେ ନା ଏକୁଟିଆ ଟା ଧର ଇଏ ଲାଗେ। ଗିଲା ଭଲ ଲାଗ
ହଁ କରଣ?
ବୋର ଲାଗିଲା ଇଚ୍ଛା ହୁଏନି ପଢେଇିବାକୁ
ହଁ କାରଣ ଏକୁଟିଆ ମାନେ ଧର ଇଚ୍ଛା ହେଲାଣିି ତ ରଖିଦେବି ଏ କଥା କିନ୍ତୁ ଜଣ ତାକୁ ତମେ ଯଦି କହିଦେଇଥିବ ଆମେ ମିଶି କେତିକି ସାରିବା ତମେ ଆଉ ତମକୁ ସାରିବାକୁ ହିଁ ବାଧ୍ୟ ହବ ତ ଜଣଙ୍କୁ ତ କହିଛ ମୁଁ କିମିତି ସାରିବିନି।
ତ ସେଥିପାଇଁ ଆମେ ମିଶିକି ପଢା ପଢି ମାନେ ଇଲେଭେଥ ରୁ ହିଁ ମିଶିକି ପଢଡୁ ଆଉ ଯେତେବେଳେ ଧର ମାନେ ମୋର କୋଉ ବିଷୟ ମତେ ଟିକେ ବେଶୀ ଭଲ। ଭଲ ବୁଝି ଆସୁଥିବ କି ମତେ ଭଲ ଲାଗୁଥିବ ତ ମୁଁ ତାକୁ ସେଇଟା ବୁଝ ଝି କି ମତେ ଯୋଉ ବିଷୟ ଟା ଟିକେ ମୁଁ ଟିକେ କିଥିବ କି ମୁଁ ଏତେ ବୁଝ ନଥିବି ସିଏ ବୁଝଥ ଆମେ ରିଭିଜନ ବି ସବୁବେଳେ କରିଦଉ ହିଁ ଆମେ ସବୁବେଳେ ମାନେ ତିନି ଚାରି ବର୍ଷ ହେଲାଣି ପଢାପଢି କରୁ। ତ ତାପରେ ହଁ ତାପରେ ଆମର ଏଇଟା ଗୋଟେ ଏମିତି ଅଭ୍ୟାସ ଗଲା ଯେ ଆମେ ଏକୁଟିଆ ନ ପଢି ପାରୁନ ଆମେ କହିବୁ, ତାପରେ ପଢିବୁ ଯେ ଏତିକି ଆମକୁ ପଢିବାର ଅଛି ସବୁବେଳେ। ମୁଁ ଯେତେବେଳେ ପଢ଼ିବି ମାନେ ସିଏ ବି ସେତେବେଳେ ପଢେ। ଏକୁଟିଆ କେବେ ଆମେ ବଢୁନା ନ ପଚାରିକି ତ ଏମିତି ଆମର ଗୋଟେ ହେଇଯାଇଥିଲା ତା ତାପରେ ଦେଖିଲା ବେଳକୁ ମାନେ ଭ ଭଗବାନଙ୍କ ଦୟାରୁ ସେ ମାନେ ପ୍ଲସ ଥ୍ରୀ ବି ମୋ ସହିତ ମିଶିକି ଆମ ଗୋଟେ କଲେଜରେ ହେଇଗଲା।
ଯା ହଉ ଭଲ। ଆଜି କାଲି ମା ଭଲ ବନ୍ଧୁଟେ ମିଳିବା ଭାରି କଷ୍ଟ
ହଁ ଆଜ୍ଞା ହଁ ପୁରା ଠକ୍ ସେ ପୁରା ସତ
ଭଲ ସାଙ୍ଗଟେ ମିଳିବା ଭାରି କଷ୍ଟ। କାରଣ ସିଏ ତମେ ବି ତମ ମନ ଯେମତି ତା ମନ ସେମିତି ହେଇଥିବା ଦରକାର ତମ ପ୍ରତି ତାପରେ ଜଣେ ଜଣେ ଅ ଅଛନ୍ତି ଇର୍ଷା ଏ ସିଏ ଏତେ ପଢଦେଲା ମୁଁ ଏତେ ପଢେଇିବି ସେଟା ଗୋଟେ ଥାଏ ଯୋଉଟା କି କହନ୍ତିନି କିନ୍ତୁ ଭିତରେ ଭିତରେ ଥାଆନ୍ତି ଯା ହଉ ଭଲ ଆଜିକା ଯୁଗରେ ସେ ତମେ ପୁରା ଲଙ୍ଗ୍ ରେ ମାନେ ବହୁତ ଲମ୍ବା ଯାଅ ସାଙ୍ଗ ସହିତ ଭଲ। ଆଉ ତାଙ୍କର ବି ଏଇ ଲକ୍ଷ୍ୟ ନା
ହଁ ହଁ। ହଁ ତ ତାଙ୍କର ବି ସେହି ମାନେ ମାନେ ଆମେ ଯାହାବ କରିବୁ ମିଶିକି ତ ମାନେ ମୁଁ ସେମତି ତ ଗ୍ରାଜୁଏସନ ମାନେ ହଠାତ୍ ଏମିତି ବ୍ୟାଙ୍କିଙ୍ଗ୍ ପ୍ରିପାରେସନ୍ ପାଇଁ ଏମିତି କିଛି ପ୍ଲାନିଂ ନଥିଲା। କିନ୍ତୁ ଯେହେତୁ ମୁଁ କହି ମୁଁ କରିଲି ତ ତାକୁ ବି କରି ମାନେ କରିବାକୁ ପଡିଲା। ମିଶିକି ଆମେ ଏକା ସାଙ୍ଗେ ସବୁ ଯାହାବି କ୍ଲାସ ଗୁଡାକ ବି କରୁ ମିଶିକି, ଏକା ସାଙ୍ଗେ ସବୁ ଏକାଠି
ମାନେ ସେ ଅନଲାଇନ ଫିଜିକସ ବାଲାରେ ତମେ ମାନେ କ୍ଲାସ କରୁଛ
ହଁ ଆମେ କ୍ଲାସ କରିଦବୁ ହଁ ତ ଆମେ ଧର କ୍ଲାସ କରିଦେଲୁ ତାପରେ କଣ ହଉଛି ମାନେ ଧର କ୍ଲାସ ସରିଗଲା ତାପରେ ଆମେ ଏମ ନିଜେ ଡିସକସନ କରିବୁ କଣ କଣ ପଢା ହେଇଥିଲା, କଣ କଣ ଡାଉଟ ରହିଗଲା କି କଣ ଏଇଭଳିଆ
ଆଚ୍ଛା ଆଛା ଭଲ କଥା ଭଲ କଥା।
ହଁ ତ ଆଜ୍ଞା। ସେଇଭଳିଆ ଆଜି ତ ମାନେ ମାନେ ମୋର ବି ତାପରେ ସେଇଠି ମୋର ଗୋଟେ ସବୁବେଳେ ମୁଁ କିଛି ମାନେ ଯୁଆଡେ ବି ଯାଇଛି, ସବୁବେଳେ ଗୋଟେ କଲେଜ ବି ଜଏନ କରିଥିଲି ତାକୁ ନେଇକି ଜଏନ କରିୁଥିଲି ତାପରେ ମୁ ମୋ ସ୍କୁଲ ସାଙ୍ଗ ମାନେ ମୋର ବି ସ୍କୁଲ ସାଙ୍ଗ ଗୁଡାକ ବି ଏବେ ବି ବହୁତ କ୍ଲୋଜ ଅଛନ୍ତି। ଆମର ପାଖ ମାନେ ଆମର ପ୍ରାୟ ସ୍କୁଲ ସାଙ୍ଗ ଗୁଡାକ ଗୋଟେ କଲେଜ ର ବି ତ ସେଥିପାଇଁ ଆମେ ଟିକେ ଏବେ ବି ଆମର କ୍ଲୋଜନେସ୍ ଟା ଅଛି।
ହଁ କାରଣ ଏଇ ଯୋଉ ଟାଇମ ଟା ତମେ ମାନେ କାଟୁଛ, ଆକ୍ଚୁଆଲୀ ଏଇ ଟାଇମ ଟା ଆମେମାନେ ମା ମୁଁ ତ ବହୁତ ବଡ ହେବି ତମଠୁ ମୁଁ କହୁଛି ମୋ ପୁଅ ଆସିି ପଡିଲାଣି ମାନେ ତମ ମାମାଙ୍କ ବୟସ ର ତେଣୁକରି ଇମ୍ ମାନେ ଏଇ ଟାଇମ ଟା ଆମେ ଆଉ ପାଉନୁ ସତ ନା ନାଇଁ କାରଣ ଏଇ ଟାଇମ ଟା ଏତେ ସୁନ୍ଦର ଭାବରେ ସାଙ୍ଗ ମାନଙ୍କ ସହିତ ମାନେ ସମୟ ଗୁଡା କାଟ ପାଠ ପଡ- ହ କାରଣ ଏଇନା ବି ପାଠ ପଢିବାର ବହୁତ ମାନେ ମୁଖ୍ୟ ସମୟଟା ଏଇଟା ଯଦି ଏଇ ସମୟ ଟା ପଳେଇବ ଆଉ ତମେ ପାଇପାରିବନି। ତାସ୍ ହଁ ତା ସହିତ ମଧ୍ୟ ବି ମାନେ ଉଁ ପାଠପଢ଼ା ସହିତ ବି ତମର ନିଜର ବ୍ୟବହାର ଗୁଣ ସେଇଟା ବି ଭଲ ରହିବା ଦରକାର। ଖାଲି ଯେ ପାଠ ପଢିଦେଲେ ହୁଁ ଖାଲି ଯେ ପାଠ ପଢିଦେଲେ ହ ବନି ସମସ୍ତଙ୍କ ପ୍ରତି ତମ ପରିବାର ପ୍ରତି ସମସ୍ତଙ୍କ ପ୍ରତି ସେତିକି ଗୋଟେ ଉଁ ଭଲ ମନୋଭାବ ରଖିବା ପ୍ଲସ୍ ତାସ୍ ସେଇ ସେଇଟା ସମସ୍ତଙ୍କର ଆଶୀର୍ବାଦ ରହିଲେ ଦେଖିବ ତମେ ନିଜେ ନିଜେ ଆଗକୁ ନିହାତି ବଢି ଚାଲିବ। ପଢ଼ା ଟା ଟିକେ ଏବେଣ୍ଟ ସମୟ ଦେଇକି ପଢ ନିଜେ ଯେତେ ଚେଷ୍ଟା କର କରିବାକୁ ତାପରେ ଏବେ ତ ମାନେ ଆମର ଏତେ ଫାଷ୍ଟ ହେଇଗଲାଣି ଆଗରୁ ଆମ ଟାଇମରେ ତ କିଛି ନଥିଲା। ଏବେ ତ ତମର ଏଇ ଇଣ୍ଟରନେଟ ପାଇଁ ଇଁ ତମେ ତ ଏବେ ଚାଟ ଜି ପି ଟି, ଗୁଗୁଲଲେ ଯୋଉଠି ହେଲେ ଯାହାବି ଖୋଜିକି ପାଇପାରିବ ଯୋଉ କୋଶ୍ଚିନ୍ ଯୋଉ ଆନ୍ସ
ଆଜ୍ଞା ହଁ ଆଜିକାଲି ଟିଚର ମାନଙ୍କୁ ବି ପଚାରୁନାହାନ୍ତି ପିଲା ସ ସବୁ ଯାହା କଣ ଡାଉଟ ରହିଲା ମାନେ ପାଠ ରିଲେଟେଡ ହଉ କି ଅଲଗା
ହଁ ହଁ କିଛି ତ ହେଲେ ସାଙ୍ଗେ ସାଙ୍ଗେ ସର୍ଚ୍ଚ ଖୋଜା ଆରମ୍ଭ ହେଇଯିବ ଆଉ ଏଥିରେ ସେଥିରେ ଆରେ କଣ ଏତେ ଫୋନ ନେମ୍ ଏତ୍ କାହାକୁ ପଚାରିବାର ନାହିଁ। ଆମେ କଣ ଅନେକି ବସୁଥିଲୁ ସାର୍ ଆସିବେ, ଏଇ କୋସ୍ ଚୀନ୍ ମେଇ ପ୍ରଶ୍ନ ଟାଆ ତାକୁ ଉଁ ମାନେ ସୋଲବ କର୍
ସେଇଥିରେ ବି ଡର ରହିଥାଏ କାଳେ ଆଉ କଣ କ୍ରସ୍ କଶ୍ଚିନ୍
ହଁ ହଁ ହଁ ସେଇଥିରେ ବି ଡର। କାଳେ ଆଗୁଆ ପଚାରିଦେବେ କଣ?
ଆଗରୁ ବି ହଁ ଆଗରୁ ବି ମାନେ ଷ୍ଟୁଡେଣ୍ଟମାନଙ୍କର ଟିଚର ମାନଙ୍କ ପ୍ରତି ଟିକେ ଭୟ ଥିଲା। ଏବେ ଆଉ ସେମିତି ନାହିଁ କାହାର।
ହୁଁ ନାଇ ଭୟ ତ ନାହିଁ କିନ୍ତୁ ମେନ୍ କଥା କଣ କଇଲ୍ ଲୁ ଟିଚର ପ୍ରତି ବି ମାନେ ଗୁରୁ ବା ସେ ଆମର ଗୁରୁ ପ୍ରତି ସବୁବେଳେ ଆମେ କଣ କହନ୍ତି ଉପକୃତ ମାନେ ରହିବା ଉଚିତ୍। କାରଣନା ସେ ଯାହା ବିି ଆମକୁ ପଡେଇଛନ୍ତି ଫାଷ୍ଟ ତ କହନ୍ତି ନା ମା ବାପା ହେଲେ ମା ହେଲେ ପ୍ରଥମ ଗୁରୁ। ତେଣୁ ଗୁରୁ ଙ୍କୁ ବି ତାଙ୍କୁ ବି ସମ୍ନାନ ଦେବା। ଯେତିକି ବି ପାଠ ପଢୁଛେ ସେମିତି ନହିଁ ଆଜି କାଲି କିନ୍ତୁ ତ ଗୁରୁ ହୁଗୁ ଜଣେ ଜଣେ ଗୁରୁ ତ ଯୋଉ କଦର୍ଯ୍ୟ ବ୍ୟବହାର କରୁଛନ୍ତି ତାଙ୍କ କଥା କହିବା ଅଲଗା, ସେଟା ଅଲଗା ଜିନିଷ କିନ୍ତୁ ଯୋଉମାନେ ସତରେ ମାନେ ସେମାନେ ପୁରା ତାଙ୍କ ନିଜ ଜୀବନକୁ ଦେଇଛନ୍ତି ଛୁଆଙ୍କ ପ୍ରତି ପାଠ ପଢେଇବା ପ୍ରତି ଏବେ ତ ସବୁ ପ୍ରଫେସନାଲ ହେଇଗଲେଣି କିନ୍ତୁ ସେମାନଙ୍କୁ ଆକଚୁଆଲି ଆମେ ତାଙ୍କୁ ବେସନ୍ମାନ କରିବା କଥା ନୁହଁ କିନ୍ତୁ ପିଲା ବୁଝୁନାହାନ୍ତି। ଟିକେ ଯଦି ଦେଖିବ ନରମ ଅ ଅଛି ଟିଚର ତାଙ୍କ ଉପରେ ଚଢିଯିବେ। କିନ୍ତୁ ଯିଏ ରାଗି ତାକୁ କିଛି କହିବେନି। ଏହିଗୁଡା ନ ହଁ କାହିଁକି ନା ସେ କାଳେ କଣ କହିବେ କି ଯେ ନରମ ଥିବ ଯେ ହସି କହୁଥିବ ଯେ ସବୁ ବୁଝୁ ଥୁବ ତାଙ୍କୁ ଚଢିଯିବେ ର୍ ସେମତି ହୁଏ ନା ନାଇଁ।
ହଁ ହଁ ଆମର ଏମତି ଅଛନ୍ତି ଆମର ଯିଏ ଆମର ଡ଼ି ଡିପାର୍ଟମେଣ୍ଟର ଯିଏ ଏ ଚୋ ଡି ଆମର କ୍ଲାସ କରନ୍ତି ସେ ବହୁତ ଷ୍ଟ୍ରିଟ୍ ତାଙ୍କୁ ପିଲା କିଛି ବି କହିବେନି ମାନେ ସିଏ ତାଙ୍କର ତାଙ୍କ ସାଇଡୁ ଯାହା କହିବେ ପିଲା ଯଦି କୋଶ୍ଚିନ ପଚାରିଲେ ଆନ୍ସର ଦେବେ ସେମିତି ମାନେ କିଛି ବି ମାନ ଅଲଗା ରି ତ କିଛି ବି କେବେ କିଛି କହନ୍ତିନି ପୁରା ଚୁପ୍ ଆଉ ଗୋଟେ ସାର୍ ଅଛନ୍ତି ବହୁତ ଭଲ ସାର୍ ସେ ଟିକେ କେ ମାନେ ଷ୍ଟ୍ରିକ୍ ନୁହନ୍ତି ସେଠି ପିଲାମାନଙ୍କୁ ଭଲ ପାଆନ୍ତି ତ ଗଲା ତାଙ୍କ କ୍ଲାସ ତିରେ ପିଲା ମୋବାଇଲ ଦେଖନ୍ତି ତାଙ୍କର ଯାହା ତାଙ୍କ ବାଟରେ ଟିଚର ତାଙ୍କ ବାଟରେ ପଢେଇ ଚାଲନ୍ତି ସିଏ ବି ଆଉ କେ ତେ କହିବି ଆଉ ସିଏ ଟିକେ ରାଗନ୍ତି।
ହୁଁ।
ତ ତାଙ୍କ ବାଟରେ ପିଲା ରହିଲେ ତାପରେ ଟିଚର କେତେ ହିଁ କହିବ ତାପରେ ଜଣେ ଆଉ ଆଜିକାଲି ତ ମାନେ ସତ କୁ ଗଲେ ମାନେ ଟିଚର ପିଲା ମାନେ ବି ଏମିତିଆ ହେଇଗଲେଣି ଯେ ଟିଚର ମାନଙ୍କୁ ବି ଡର ଲାଗୁଛି।
ହଁ ହଁ ହଁ ନାଇଁ ନାଇଁ। ସତର୍କ ତାପରେ ଆଜିକାଲି ସିଚୁଏସନ ତମେ ଦେଖୁନ ପରିସ୍ଥିତି କେମିତି ସବୁ ହେଲାଣି। କେତେ କେତେ କଥା ଟିଚର ମାନଙ୍କର ବି ଭୁଲ ହଉଛି। ମାନେ ଟିଚର କିଛି କହିଦେଲେ ଛୁଆ ବି ମାନେ ଏତେ ଛୁଆ ବି ଏ ମାନେ ମାଇଣ୍ଡ ତାଙ୍କର ଏମିତି ଗୋଟେ କଣ ଗୋଟେ ଭୁଲ କାମ କରିଦଉଛନ୍ତି।
ହଁ ସେମାନେ ଆଉ ମାନିବାର ନାଇଁ ଟିକ ଆଉ ଏବେ ତ ମାଡ ବି ହଉନି, କିନ୍ତୁ କିଏ ଗାଳି ବି ଟିକେ
ନାଇଁ ନାଇଁ ଜଣେ ଜଣେ ଥାଆନ୍ତି ନା ଟିକେ ମାନେ କଣ କହିଲ ମାଇଣ୍ଡ ତାଙ୍କର ମାନେ ମୁଣ୍ଡ ଏତେ ମାଚୋର ହେଇନଥାଏ ତ ସେମାନଙ୍କୁ କିଛି କହିଲେ ହଟ୍ ହେଇଯାଏ, ମାନେ ତାଙ୍କୁ ବହୁତ କଷ୍ଟ ଲାଗେ ସିଏ ଗୋଟେ କଣ ଗୋଟେ ଖରାପ ଜିନିଷ ଆଟେମ୍ କରନ୍ତି ଗୋଟେ ମା ବାପା ମାନେ ସଫର ହୁଅନ୍ତି।
ହଁ ସେଇ ମାନେ ଯାହାବ କରିବ ବାପା ମା ମାନେ ହିଁ ସପରେ ହେବେ ତମ ପାଇଁ।
କାରଣ ସେମାନେ ଏତେ ଛୋଟ ରୁ ବଡ ଗଲେ ତମେ ତାଙ୍କୁ ନ ସାର୍ କଣ କହିଲେ ପିଲା କଣ କହିଲେ ତାକୁ ଅନେଇକି ତମେ ଗୋଟେ କଣ କରିଦବ। ସେଇଟା ଗୋଟେ ବ୍ୟାଡ ଜିନିଷ ନା।
ହଉ ଆମେ ପରେ କଥା ହବା ଆଜ୍ଞ।